। ମ୍ଯାଡାମ ନମସ୍କାର କଣ କରୁଛନ୍ତି? ଇଏ ବସିଛି ଆଉ।
ଆଜ୍ଞା ଆଜ୍ଞା ବସିଛନ୍ତି?
ହଁ।
ଆପଣଙ୍କ ଅଞ୍ଚଳରେ ଏମିତି ବର୍ଷା ହଉଛି ନା ବର୍ଷା ହଉନି?
ହୁଁ ଆମ ଅଞ୍ଚଳରେ ଲଘୁଚାପ ପୁରା ମାଡି ଯାଇଛି ଆଉ ଛାଡ଼ିବାର ନା ହିଁ ଧରୁନି।
ହଁ ଆମର ବି ଏଠି ମାନେ ଗତ କଲି ବହୁତ ଖରା ବି ହେଇଥିଲା। କିନ୍ତୁ ଆଜି ପୁରା ସକାଳୁ ବର୍ଷା ହଉଛି ଆମର ଏପଟେ ଗୋଟେ ଭୋଜିଥିଲା ମାନେ ଏତେ ତାଙ୍କର ନଷ୍ଟ ଭ୍ରଷ୍ଟ ହେଇଛି କହିବାର କଥା ନାହିଁ ବହୁତ ଖାଇବା କରିଥିଲେ। ମାନେ ତାଙ୍କ ମନ ବି ବହୁତ ଦୁଃଖ ହେଲା କଣ କରିବା। ବର୍ଷା ଦିନରେ ଆଉ ଯେହେତୁ ସେଟା ଶ୍ରାଦ୍ଧ ଭୋଜି ଥିଲା ନା ଅଟକାଇ ତ ହବନି ନା ଯାହା ବି ହେଲେ ଭୋଜିଟା ହବ। ଏମିତି ଆଉ। ଆଉ ଆପଣଙ୍କର ସେଇ ଅଞ୍ଚଳରେ ବର୍ଷା ବର୍ଷା ହେଲେ ତ ଚାରିଆଡ଼େ ପ୍ରଦୂଷଣ ମାନେ ପରିବେଶ କଣ ଅପରିଷ୍କାର ହଉଛି ନା ଏମିତି ପରିଷ୍କାର ଅଛି?
ଉୁଁ ନା ନା ପରିଷ୍କାର କଣ କି ଆମର ଏଇ ଆଡ଼େ କଣ କହିଲ ଆମର ହେଲା ଗାଁ ଗାଉଁଲି ଏରିଆ
ଆଜ୍ଞା।
ଆମର ଗାଁ ଗାଉଁଲି ଏରିଆରେ ମାନେ ଏତେ ଡେଭଲପମେଣ୍ଟ ନୁହଁ ନା ଯେତେ ଯାହା ହେଲେ ବି ଗୋଟେ ଲୋକାଲ ଏରିଆ ଗୋଟେ ଗାଁ ଗାଉଁଲି ଆଉ ଗୋଟେ ସହର ଭିତରେ ଫରକ ଅଛି ନା ତ ସେଥିପାଇଁ କାଦୁଅ ତ ନିଶ୍ଚୟ ହବ ଯୋଉଠି ବି ହଉ କାଦୁଅ ତ ହବ। କାହିଁକିନା ଆମର ମାଟି ଫାଟି ଜାଗା ନା
ଆଜ୍ଞା।
ହୁଁ ହୁଁ କିନ୍ତୁ ଏଇ ବର୍ଷା ଦ୍ଵାରା ଆମର କଣ କି ବର୍ଷା ଦ୍ଵାରା ଯେ ଯେତିକି ଭଲ ସେତିକି ଖରାପ କାହିଁକିନା ଆମର ଚାଷ ଜମି ଗୁରା ନା ଚାଷଗୁୁଡ଼ା ସବୁ ହଉଛି। ତ ଆମର ଅଧିକାଂଶ ନଷ୍ଟ ହେଇଯାଉଛି ପନି ପରିବା ଏ ବର୍ଷାରେ ଅଧିକ ବର୍ଷା ହେଲା ଯେତିକି ମାନେ ଯେତିକି ଲିମିଟ ରେ ହବା କଥା ସେତିକି ହେଲେ ଗୋଟେ ଚାଷୀ ଖୁସି ହବ ଏବେ ଦେଖ ଯେମିତି କିି ହଁ ହଁ ହଁ ଯେତିକି ପରିଣାମରେ ହବା କଥା ସେତିକି ହଉ ଏଇଠୁ ଅଧିକ ହେଇଯାଉଛି ତ ହେରା କଣ କହୁଛି ଗଛ ଗୁରା ପଚିଯିବ ନା ପାଣି ଖାଇ ଖାଇକା।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ କଥା କହୁଛନ୍ତି ଆଉ। କାରଣ ବହୁତ ମାନେ ଲୋକ ମାନେ ଆମର ଓଡିଶାରେ ଦେଖନ୍ତୁ ସତୁରି ପ୍ରତିଶତ ଲୋକ ମାନେ ଏଇ ଚାଷ ଉପରେ ନିର୍ଭରଶୀଳ। କାରଣ ସମସ୍ତଙ୍କ ପାଖରେ ଏତେ ଅର୍ଥର ମାନେ ଅଭାବ ନା ମାନେ ସମସ୍ତେ ଆଉ ବେପାର ବଣିଜ୍ୟ କରିପାରୁନାହାନ୍ତି ନା ଚାକିରି ଯାଇ ଦୂର ଦୂୁରନ୍ତରେ କରିପାରୁନାହାନ୍ତି ନା।
ହୁଁ।
ସେଥିପାଇଁ ସମସ୍ତେ ଚାଷ ଉପରେ ନିର୍ଭର ଆଉ ମାନେ ବହୁତ ପୁରୁଣା ଦିନକୁ ଯାଆନ୍ତୁ ମାନେ ବହୁତ ଚାଷ ଥିଲା ମାନେ ମାନେ କାଁ ଭାଁ ଏମିତି ମାନେ କିଏ ସରକାରୀ ଚାକିରୀ କିଏ ବେସରକାରୀ ଚାକିରୀ କିମ୍ବା କିଏ ଯାଏ ବାହାରେ ବୃତ୍ତି କରନ୍ତି ବୁଝିପାରିଲେ?
ଏମତି ହଉଛି ଆଉ ଆପଣଙ୍କ ଏରିଆ ରେ କଣ ସବୁ ଚାଷ ହଉଛି?
କଣ କହିଲେ?
ଆପଣଙ୍କ ଅଞ୍ଚଳରେ କଣ ସବୁ ଚାଷ କରାଯାଏ ଜମି ବାଡ଼ି ରେ?
ଆମର ମାନେ ଯାହାବି ସବୁ ମାନେ ମାନେ ଯାହାବି ତମେ ତମ କାନ ସୁୁନା ଦୁ ଯୋଉ ଯୋଉ ଫସଲ ତମେ ପନିପରିବା ଖାଇଛ ସବୁ ଯେମିତି କି ମାନେ ସିଜିିନ ୱାଇଜ ଆମର। ପନିପରିବା ହୁଏ ଯେମିତି କିି ବର୍ଷା ଦିନେ ଯେମତି ହୁଏ ହୁଁ ହୁଁ। ହୁଁ ଶୀତ ଦିନେ କୋବି ପୋଟଳ ବାଇଗଣ ଯେମିତି ହୁଏ ସେମିତି ଏବେ ବ ର୍ଷା ଦିନ ଏବେ କଲ ଏବେ ବର୍ଷା ଦିନେ କଲର ହୁଏ ଆମର ଯେମିତି ଏବେ ଲାଗିଛି କୋଠ କୁକିଙ୍ଗି ମାନେ କାକୁଡି ଲାଗିଛି। କଲରା ଲାଗିଛି। ଜହ୍ନି ଲାଗିଛି। ପୋଟଳ ଲାଗିଛି। ମାନେ ଏମିତି ସବୁ ବିଭିନ୍ନ ପ୍ରକାର ଟମାଟର ଲାଗିଛି। ମାନେ ବିଭିନ୍ନ ପ୍ରକାର ଫସଲ ଏବେ ହେଉଛି ବର୍ଷା ଦିନେ।
ହଁ। ହେଲେ ଆପଣଙ୍କ ଅଞ୍ଚଳରେ ଏତେ ସାରା ମାନେ ଗଛ ଲାଗିଛି। ନାଇଁ ନା। ଯାହା ହଉ ଆପଣଙ୍କୁ ତ ସେତିକି ମାନେ ଭଲରେ ଯାହା ହଉ ମାନେ ବହୁତ ଭଲ। ଦେଖନ୍ତୁ ଆମେ ବଜାରରୁ ଯୋଉ ସାର ଯୁକ୍ତ ଖାଦ୍ୟ ଖାଉ ଆମ ଶରୀରରେ ସେତିକି ଶକ୍ତି ଆସୁନି ଯେତିକି ଶକ୍ତି ମାନେ ଶରୀର ଚାହୁଁଛି। ବୁଝି ପାରିଲେ ଆପଣ ତ ମାନେ ପୁରା ଦେଶୀର ବୋଧେ ଲଗେଇଥିବେ। ଯୋଉ ଘର ପାଖ କରିବେ ବୁଝିପାରିଲେ। ଆଉ ଆପଣ ଆମର ଆମର ଖାଲି ଏଠି ଧାନ ହୁଏ ବିଲରେ। ଆଉ କହିବାକୁ ଗଲେ ଖାଲି ଧାନ ହିଁ ହୁଁଏ। ବିରି ମୁଗ ସେମିତି କାଁ ଭାଁ। ଆଉ ଯାହାର ଯଦି କିଛି ବାଡି ଯେମିତି ଥାଏ। ମାନେ ନିଜେ ଖାଇଲା ଭଳିଆ। ସମସ୍ତେ ବି ଲଗାନ୍ତିନି। କିଏ କିଛି ଯଦି କିଏ ଖାଲି ଭେଣ୍ଡି ଲଗେଇଲା। କିଏ ମାନେ ବାଇଗଣ ଏ ତି କାଁ ଭାଁ ଯେମତି ମାନେ ଟୋଟାଲି ସେମିତି ନୁହେଁ ଯେ ସବୁ ପରିବାର ଜଣେ ଲଗେଇଥିବେ।
ନା ନା ନା ନା। ଦେଖ ଯିଏ ନର୍ମାଲି ବେପାରୀ ବେଶିକାଲି ଯିବ।
ଆଜ୍ଞା।
ହେଲା ଯିଏ ମାନେ ନର୍ମାଲ ବେପାରୀ ରେ ଯିବ। ସେ ପାଞ୍ଚ ସାତ ପ୍ରକାର ବେପାର କରିବ। ଯୋଉଟା କି ମାନେ କଣ କହିଲ ଯୋଉଟା କି ସିଏ କିଣିକି ବେପାର କରୁଥିବ ଗୋଟେ। ଆଉ ନିଜେ ଫସଲ କରିଥିବ ଲୋକ ମାନେ ବେପାର କରୁଥିବ ଗୋଟେ।
ଆଜ୍ଞା।
ଆମର କଣ କହିଲ ସେମିତି କିଛି ନାହିଁ। ମାନେ ଆମର ଯାହାବି ହବ ନା ଦେଖ ଆମର ଯେମ୍ ଏବେ ପର୍ ଡେ ଚାରି କୁଇଣ୍ଟାଲ ପାଞ୍ଚ କୁଇଣ୍ଟାଲ କା
ଆପ୍ ଆପଣ ଟିକେ ମାନେ ଓଡିଆରେ କଥା ହେଲେ ବହୁତ ଭଲ ଲାଗିବ। କାରଣ ଓଡିଆ କଥା ଟିକେ ସମ୍ପୃକ୍ତ ବୁଝିପାରିଲେ ନା। ଆପଣ ଟିକେ ଓଡିଆ କଥା କଥା ହୁଅନ୍ତୁ। କଥା ତ ହଉଛନ୍ତି ଓଡିଆରେ ବହୁତ ଭଲ ଲାଗୁଛି। କିନ୍ତୁ ଆପଣ ଗୋଟେ ଗୋଟେ କଥା
ଓଡିଆରେ ହୁଅନ୍ତୁ ଆଉ। ବୁଝିପାରିଲେ ମୁଁ ଯାହା କହୁଛି। ଆଜ୍ଞା ହୁଁ।
ନା ଆମର ଏଠି କଣ କହିଲେ ଯେମିତି ମାନେ ବିଭିନ୍ନ ପ୍ରକାର ଫସଲ ଲାଗେ। ଯେମିତି କିି ଆମର କାକୁଡି ଏବେ ମାନେ ପର୍ ଡେ ଆମର ମିନିମମ ତିନି କୁଇଁ ହଁ ସେ ପ୍ରତିଦିନ। ପ୍ରତିଦିନ ତିନି କୁଇଣ୍ଟାଲ ନହେଲେ ଚାରି କୁଇଣ୍ଟାଲେ କାକୁଡି ବାହାରୁଛି। ଯେମିତି ଦି କୁଇଣ୍ଟାଲ କଲରା ବାହାରୁଛି।
ଆଚ୍ଛା ଆଚ୍ଛା ଆପଣ ଘରେ ତାହେଲେ ଆପଣଙ୍କ ଘର ପରିବାର ଗୁଜୁରାଣ ମେଣ୍ଟେଇ ଦଉଥିବେ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆ ଚାଷ ଗୋଟେ ଏମିତି ଜିନିଷ ମାନେ କଣ କହିଲେ ଚାଷ ଗୋଟେ ଏମିତି ଗୋଟେ ଜିନିଷ। ଗୋଟେ ଏମିତି ବିଜିନେସ୍ ମାନେ କଣ କହିଲେ। ଏମତି ଗୋଟେ ବେ ପାର ମାନେ ଯୋଉମାନେ ସବୁ ବିଜିନେସ୍ କରୁଛନ୍ତି। ଆମେ ସିନା ଆମେ ଭା ଭନ୍ତି କି ନା ଆମେ କୋଉଠି ଗୋଟେ ଚାକିରି କରିବା। କି ଆମେ ଦି ମାସକୁ ଦଶ ହଜାର ହେଲେ ବି ଆମେ ଚଳିଯିବା। କିନ୍ତୁ ଚାଷ ମୁଁ କରିବିନି। କିନ୍ତୁ ଚାଷରେ ଏତେ ପଇସା ମାନେ ବିଲିଭ୍ ବି ହିଁ ତମେ କରିପାରିବ।
ବିଶ୍ଵାସ ଆଜ୍ଞା ଠିକ୍ ଅଛି। ଆପଣ କହୁଛନ୍ତି ଚାଷ୍ ଯେ ବିଶ୍ଵାସ କରିହବନି। କାରଣ ଆମେ ସମସ୍ତେ ଚାହିଁଲୁ। ଯେମିତି କମ୍ ସମୟରେ ଅଧିକ ଟଙ୍କା ଇନ୍ କମ୍ କଲି। ଯେମିତି ଆମର କଷ୍ଟ ହବନି ଦେହକୁ ଶରୀରକୁ କଷ୍ଟ ହବନି। ସେଥିପାଇଁ ଆମେ ଯାଇକି ଖାଲି ଆଠ ଘଣ୍ଟିଆ ଦଶ ଖଣ୍ଟିଆ ଯାଇକି ପର ଅଧିନରେ କାମ କଲୁ। ସେ ଦଶ୍ ରୁ କୋଡିଏ ହଜାର ଅତି କମ୍ ତିରିଶ ହଜାର ଦୋଉଚନ୍ତି ଯଦି ଆମେ ସେ ତିକି ପଇସାରେ ଘରେ ବିଭିନ୍ନ ପ୍ରକାର ଦେଖନ୍ତୁ ତିରିଶ ହଜାର ସାରୁ ଲଗେଇଥିବେ ତ ଦୁଇ ଲକ୍ଷ ଟଙ୍କାର ସାରୁ ଉତ୍ପାଦନ ହୋଉଚି। ବୁଝିପାରିଲେ? ତ ଏମତି ଯେଉଁଠି ଯଦି ଆପଣଙ୍କର କି ଜମି ବାଡ଼ି ଅଛି ଆପଣ କାହା ଜମି ବାଡ଼ିରେ ବି ଭାଗ ବକର ନେଇ ବି କରିପାରିବେ ଦି ସେତିକି ଆମେ ବୁଦ୍ଧି ଖଟେଇ ପାରିବେ।
ହଁ ଜମି ଯେଦି ଆପଣଙ୍କ ପାଖରେ ନାହିଁ ତ ଆପଣ କାହା କତୁରୁ ଜମି ଆଣିକି ଉ ଚାଷ ବି କରିପାରିଏ।
ଆଜ୍ଞା ଆଜ୍ଞା।
ହୁଁ।
ଆଉ ଆପଣଙ୍କର ଯା ହଉ ଆପଣଙ୍କର ଚାଷ ଭିତରେ ବୋହୁତ ଅ ଭିଜ୍ଞତା ରହିଚି ମାନେ ଆଜିକାଲି ଯୁବପିଢ଼ିରେ, ଆପଣଙ୍କ ବୟସ ପାଖାପାଖି କେତେ?
ଉଁ ଅଠେଇଶି ବର୍ଷ ହେଲାଣି ମତେ ସତେଇଶ ଅଠେଇଶି ବର୍ଷ।
ତେଇଶ ଅଠେଇଶ ବର୍ଷରେ ଗୋଟେ ପିଲା ମାନେ ଚାଷ ଓପରେ ଅଭିଜ୍ଞତା ମାନେ ଆପଣଙ୍କୁ ମାନିବାକୁ ପଡ଼ିବ। କାରଣ ସବୁ ତିରିଶ ପଇଁତିରିଶ ଚାଳିଶ ବର୍ଷରେ ଚାଷର ଅଭିଜ୍ଞ ତା ରହୁଚନ୍ତି କାଣ ଆପଣଙ୍କ ବୟସର ଲୋକ ପାଠ ପଢ଼ା ସରିଲା ପରେ କୌଣସି ବେପାର ବଣିଜ୍ୟ କିମ୍ବା ସରକାରୀ ହଉ କି କିବା ଘରୋଇ। ଉଡ଼େ ଚାକିରି ନିଯୁକ୍ତି ପାଇଥିବେ କିନ୍ତୁ ଆପଣ ଏଇ ୱା ତି କମ୍ ବୟସୁରୁ ଆପଣ ଚାଷରେ ବୋହୁତ ଅଭିଜ୍ଞତା ମୋତେ ବୋହୁତ ଖୁସି ଲାଗୁଚି। ଯେ ଆଜିକାଲି ଯୁବପିଢ଼ିରେ ଚାଷକୁ ଆଗୁକୁ ନବା ପାଇଁ ଏମତି ଲୋକ ଏମତି ଆପଣଙ୍କର ଆବଶ୍ୟକତା ରହିଚି କାରଣ ବୋହୁ ଦେଖନ୍ତୁ ଆଗେ ସବୁ ଖଟିିକି ଚାଉଳ ଇନକୁ ମାନେ ଚାଉଳରୁ ମାନେ ଧାନରୁ ଚାଉଳ ଭାର କରୁଥୁଲେ ଏବେ ଯୋଉ ଆମର ମିଳୁଚି ଯୋଉ କଁ କହିଲେ ଏ ଚାଉଳ ଗହମ ଯୋଉ ମିଳୁଚି ଆଉ ଲୋକ ଚାଷ ବି ଛାଡ଼ି ଦୋଉଚନ୍ତି ବୁଝିପାଇଲେ ନାଁ ଆମ ପରମ୍ପରା ଆମ ସଂସ୍କୃତିକି ଆମୁ ଆଗୁକୁ ବଢ଼େଆଉ ନବା କିନ୍ତୁ ଏବେ ତାକୁ ସବୁ ଆସ୍ତେ ଆସ୍ ତେ ବନ୍ଦ ହେଇ ଯାଉଚି। ବୁଝିଲେ ନାଁ?
ଆଜ୍ଞା ଦେଖ ଆମେ ଦଶ ହଜାର ବି କୋଉଠି ବି ପର ଅଧୀନରେ ଚାକିରି କରିକି ଯଦି ଦଶ ହଜାର ତିରିଶ ହଜାରେ ବି ଆମେ ଦରମା ପାଆନ୍ତି
ଆଜ୍ଞା।
ତାଲେ ଆମେ ପନିପରିବା ଯୋଉଠି ଖାଇବା କଁଟା ଖାଇବା କିଣିକି ଖାଇବା।
କିଣିକି ଖାଇବା।
ସିଅକୁ ସେଟା ଆସିବ କୋଉଠୁ? ମୁଁ ଯେଦି ଭାବିବି କି ଏବେ ନାଁ ମୁଁ ବାହାରେ ଯାଇଁକି ଦାଦନ ଖଟିବି ତାହେଲେ ସେଟା କରିବ କିଏ? ମୁଁ ମୁଁ ବି ଚାକିରି କରିଚି। ମୁଁ ବି ସେମିତି ନାହିଁ କି ଘରେ ଖାଲି କେବଳ ଚାଷ ହିଁ କରୁଚି ମୁଁ ବି ଚାକିରି କରୁଚି ମୁଁ ବି ଚାକିରି କରଚି ଚାକିରି ସାଙ୍ଗରେ ଯାହା ବି ତମେ ଓଟେ କର।
ଆଜ୍ଞା।
ଯାହା ବି କର ମାନେ ନିଜ ଇଏଟାକୁ ଆମେ ଫାଷ୍ଟ୍ ଜଗିବା। କି ଦେଖ ମୋ ମୋ ଜେଜ ହୁଁ ହୁଁ ମୋ ଜେ ଜ ମୋ ବାପା ମୁଁ ମାନେ ଆମେ ଚାଷ ଆମେ ଚାଷରେ ନିର୍ଭର ଆମେ ଚା କିରି ନିର୍ଭର ନୁହଁ ଯେଦି ଦୁନିଆ ବି ମାନେ କଣ କହିଲ ଇଏ ହେଇଯାଇ ନାଁ ମାନେ ଆମେ କେବଳ ଆମେ ଏଦି ଖଣ୍ଡେ ବିଲ ଥିବ ଆମେ
ନାଁ ନାଁ ସେଇଟା ଭଲ ନାଁ ଆଉ ଆମେ ପ ବଢ଼େଇକି ଆମେ ସମତେ ଚାକିରି ଚାକିରି କ ଠିକ୍ ନୁହଁ, କାରଣ ଆମର ଚାଷ ଆମ ପାଇଁ ବୋହୁତ ଅତ୍ୟନ୍ତ ଜରୁରୀ। ତ ଆପଣ ଚାଷ କରିକି କିଛି ଭୁଲ୍ ବି କରିନାହାନ୍ତି କାରଣ ଚାଷରୁ ଦେଖନ୍ତୁ ଅଦି ଭବିଷ୍ୟତରେ ଦେଖନ୍ତୁ ମଝିରେ ଯୋଉ ଆମର କଁ କୋରୋନା ଭାଇରସ୍ ସେଲା ଦେଖନ୍ତୁ ସମସ୍ତେ ଘରେ ରଲେ ଯିଏ ଚାଷ ଯାହାର ଅଛି କି ଯାହାର ବିଲ ବୁଡ଼ି ଅଛି ସିଏ ହିଁ ଚଳିଲେ। ଯେ ପରିବା ଲଗେଇଥିଲେ ସେ ଖାଇଲେ।
ହଁ ବ ବାହାରେ କଁ ସମସ୍ତେ ଚାକିରି କରିିପାଇଲେ ଯେ ମାନେ ସବୁ ବାହା ଚା ଚାକିରି କରିଥିଲେ ସବୁ ଘରକୁ ପଳିଆସିଲେ। ଆଉ ଯିଏ ଚାକିରି ନାହିଁ ଯିଏ ମାନେ କିଛି ନାହିଁ
ଶୁଣୁନାହାନ୍ତି ସହରାଞ୍ଚଳରେ ଖାଦ୍ୟ ପାଇଁ ମାନେ ସେମାନେ ନିଜେ ନିଜେ ବିଷ ଖାଇକି ମରିଗଲେ, କି ଦୌରା ଲଗେଇଦେଲେ ଦେଖିବେ ନା ଜଲଦି ଚା ସେଠି ଥାଆନ୍ତା ଲୋକ କଣ ଏମିତି କରିଥାନ୍ତେ କି।
ହଁ ତ
ଆଜ୍ଞା।
ସେଇଥିପାଇଁ ତ କହିଲି, ଯେ ମାନେ ଆମର କଳା ଯୋଉଟା କି ଆମର ପୂର୍ବ ପୁରୁଷ ମାନେ ଯୋଉଟାକୁ ଆମେ ମାନେ କର କରିଆସେ ସେଇଟାକୁ ଆମେ ଟ୍ରାଏ କରିବା ସେଇଟାକୁ ଚେଷ୍ଟା କରିବା ଆମେ ସେଇଟାକୁ କରିବାକୁ, କାହିଁକିନା ସେଇଟା ହିଁ ଆମର ଜୀବିକା। ଆଉ ଆମକୁ ଯାହା ସବୁ ମିଳିଲା ଆମେ ଚାକିରୀ କରିବା। ଇଏ କରିବା, କି ଅଧିକ ପଇସା ଇନକମ କରି ଯୋଉ ଅଧିକ ପଇସା କମେଇବା ତ ଆମେ ବାହାରକୁ ଯିବା ସେଟା ଭୁଲ, ଯା ସବୁଆଡେ ଯା। ଆସିଲା ମାନେ ଆଗେ ନିଜ କର୍ମଟାକୁ ନିଜେ ଦେଖ। ମୁଁ ତ କହିଲି ଏବେ ମୋର ଏବେ ମୋର ନଇଟ୍ ଚାଲିଚି ମୁଁ ଯିବି ସକାଳୁ ଯିବି କାକୁଡି ତୋଳିବି, ମାନେ ବିଲକୁ ଯିବି କାକୁଡି
ହଉ ରାତ୍ରରେ ଆପଣ ନିଯୁକ୍ତି ପାଇଚନ୍ତି, ରାତ୍ର ଚାକିରି ଯୋଉଟାକୁ କୁହନ୍ତି ନାଇଁ ନା। ଆଜ୍ଞା ଆଜ୍ଞା।
ସେମିତି ନାହିଁ ମୋର ଆଠ ଘଣ୍ଟିଆ ଡ୍ୟୁଟି ମାନେ ଯେଉଁଟା କୁହନ୍ତି ଆଠ ଘଣ୍ଡିଆ ଡିଉଟି, ମାନେ ସକାଳ ଜେମିତି ଛଅଟାରେ ଆସିବୁ ଦିନ ଦିଟାରେ ଯିବୁ ଘରକୁ। ଦିନ ଦିଟାରେ ଆସିବୁ ରାତି ଦଶଟାରେ ଯିବୁ, ରାତି ଦଶଟାରେ ଆସିବୁ ସକାଳ ଛଅଟାରେ ଯିବୁ।
ଆଜ୍ଞା।
ଦିନକୁ, ହଁ ଦିନକୁ ତିନିଟା ଡୁଉଟି ମାନେ ତୁ ତିନିଟା ଭିତରେ ତୋର ଯୋଉଟା ପଡିବ ତୁ ଗୋଟେ ସପ୍ତାହ ଲେଖା ଆସିବ।
ଠିକ୍ ଅଛି ଆପଣଙ୍କ ସହିତ କଥାହେଇକି ମତେ ବୋହୁତ ଭଲ ଲାଗିଲା, ଯେହେତୁ ଏବେ ରାତ୍ର ସମୟ ହେଲାଣି ଆପଣ ଯଦି ଆଉ କେତେବେଳେ ସମୟ ମିଳିବ ମୋ ସହିତ ଅ ଏମିତି ବିଷୟରେ ଚାଷ ବିଷୟରେ ଟିକେ କଥାବାର୍ତ୍ତା ହବା ବର୍ତ୍ତମାନ ଆପଣ ଟିକେ କଲ ସମାପ୍ତ କରନ୍ତୁ ନା କଣ କହୁଛନ୍ତି?
ଆଜ୍ଞା, ଆଜ୍ଞା, ଆଜ୍ଞା।
ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ ଆଜ୍ଞା।
କଲଟି ସମାପ୍ତ କରନ୍ତୁ।